ନମସ୍କାର୍।
ନମସ୍କାର୍, ଭଲ ଅଛନ୍ତି?
ଆଜ୍ଞା ସାର୍ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ସାର୍ ଭଲ ଅଛି, ସୁସ୍ଥ ଅଛି। ଏଇ ତ ରାତ୍ରି ଶୟନ କକ୍ଷକୁ ମୁଁ ଏବେ ଆସିଲି ଶୟନ କରିବା ପାଇଁ। ଆଉ ଏବେ ତ ବର୍ଷା ବହୁତ୍ ଜୋର ହଉଚି ଥଣ୍ଡା ଯେହେତୁ ରହୁଚି ପାଣିପାଗ ଟିକେ ଜଲଦି ନିଦ୍ରା ଚାଲି ଆସୁଛି ଆଉ।
ହଁ ସାର୍, ମତେ ବି ସାର୍ ବର୍ତ୍ତମାନ୍ ନିଦ ଆସିଲାଣି ପ୍ରବଳ। ତଥାବି ଟିକେ ଦେଖିବା ଟିକେ ଆଉ।
ଟିକେ କଥା ହେଇଗଲେ ଭଲ ଲାଗିବ ଆପଣଙ୍କୁ ଆଉ, ସେଥିପାଇଁ ଆଉ ତାପରେ ଶୋଇପଡିବେ କିଛି ଅସୁବିଧା ନହିଁ। ଆଉ ସାର୍ ଆଉ ଆପଣ ଏବେ କଣ ଖାଇଲେ ସନ୍ଧ୍ୟାରେ ବା ରାତି ଭୋଜନ କଣ କଲେ?
ଆ ରାତ୍ରି ଭୋଜନ ଆମର ଭାତ, ଡାଲି, ଭଜା, ପାମ୍ପଡ଼ ଅଚାର ସବୁ ଏଇ ପ୍ରକାର ବ୍ୟବସ୍ଥା ହେଇଥିଲା ଆଉ।
ରାତ୍ରି ଭୋଜନ ରେ ଏତେ ସବୁ ଖାଉଚନ୍ତି, ରାତ୍ରି ଭୋଜନ ରେ ଭାତ ସାରେ କାଇଁ ଖାଉଚନ୍ତି? ବର୍ତ୍ତମାନ୍ ଟିକେ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ।
ହଁ ସାର୍ ସେଇଟା ସମସ୍ତେ କହନ୍ତି ଯେ ରାତ୍ରି ଭୋଜନ ଭାତ ଖାଇବା କଥା ନାହିଁ ଓଭରୋ ଆମର ବଢିବ ସେ ଜିନିଷଟା ଆଗ। କିନ୍ତୁ ସାର୍ ଆମର ଯେହେତୁ ପିଲା ବେଳୁ ଆମର ସେଇ ଅଭ୍ୟାସ ହେଇଯାଇଚି ଭା ଭାତ ନହେଲେ ସାର୍ ଆମେ ରହିପାରିବୁ ନାହିଁ, ତେଣୁ ଭୋକ ତ ରହିବ ପ୍ରବଳ, ତେଣୁ ଆମେ ଆଉ ଭାତ ଖାଇବାକୁ ବାଧ୍ୟ ହଉଛୁ ସାର୍।
ହଁ ସାରେ ଆଉ ମୁଁ ତ ଯାହା ଦେ ଦେଖିଚି ଆଭିିଜାତ୍ୟ ପରମ୍ପରାକୁ ମୁଁ ଦେଖିଚି, ଲୋକ ରାତିରେ ଦୁଇଟି ରୁଟି ଖାଆନ୍ତି ପୁଣି ସନ୍ଧ୍ୟା ଛଅଟାରୁ ଖାଇ ଦିଅନ୍ତି। ଆଉ ସନ୍ତୁଳା କିମ୍ବା ଭଜା ଲଗେଇ ଖାଆନ୍ତି ଯୋଉ ଦ୍ଵାରା କି ସ୍ଵା ଭଲ ରହିବ ଲୋକେ ଅନେକ ଡାକ୍ତର ମଧ୍ୟ କହୁଛନ୍ତି ରାତ୍ରି ଭୋଜନ ସନ୍ଧ୍ୟା ଛଅଟା ପରେ ଆଉ କରନ୍ତୁ ନାହିଁ। ସକାଳୁ ଛଅଟା ବେଳେ ସ ପ୍ରାତ ଭୋଜନ କରନ୍ତୁ ଆଉ ଭଲସେ ବ୍ରେକ୍ଫା ବା ପ୍ରାତ ଭୋଜନ ଅଧିକ କଲେ ମଧ୍ୟ କିଛି ଅସୁବିଧା ନାହିଁ। ଏଭଳି ଭାବରେ ଅନେକ ଡାକ୍ତରମାନେ ମଧ୍ୟ ଏବେ ଉପଦେଶ ଦଉଛନ୍ତି।
ହଁ ସାର୍ ଆପଣ ଯାହା କହିଲେ ସେଟା ଠିକ୍। ଆଉ ଆଜିକା ଦିନରେ ସ୍ୱାସ୍ଥ୍ୟ ପର୍ଯ୍ୟତ୍ତନ ମବା ଆବଶ୍ୟକ ଡାକ୍ତର ର ମାନଙ୍କର କହିଆ କଥା ଅନୁଯାୟୀ ଯେ ଆମେ ଖାଦ୍ୟ ପେୟ ଯଦି ଠିକ୍ କରିବା ତାହେଲେ ସାର୍ ଆମର ସ୍ଵା ତ୍ୟ ପୁରା ଗତ ସମସ୍ୟା ଦୂର ହେଇଯିବ ସବୁ
ନିଶ୍ଚିତ ସାର୍ ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ଵାସ୍ଥ୍ୟ ଆପଣଙ୍କର ଯଦି ବିଗିଡିଯିବ। ତାହେଲେ ନା ଆପଣଙ୍କୁ ପଢିବା ପାଇଁ ଭଲ ଲାଗିବ ନା ଆପଣଙ୍କୁ ଖାଇବା ପାଇଁ ପିଇ କି ଭଲ ଲାଗିବ ନା ଆପଣ କୁଆଡେ ଭ୍ରମଣ କରିବା ପାଇଁ ଆପଣଙ୍କୁ ଭଲ ଲାଗିବ। ତେଣୁକରି ସଠିକ୍ ସ୍ୱାସ୍ଥ୍ୟ ଆଉ ଆପଣଙ୍କ ଜୀବନକୁ ଅଧିକ ଆନନ୍ଦିତ ଆଉ ଅଧିକ ଫୁର୍ତ୍ତିଲା କରିପାରିବ। ତେଣୁକରି ଆପଣ ଟିକେ ଅଧିକ ସାସ୍ଥ୍ୟ ପ୍ରତି ଯତ୍ନ ଦିଅନ୍ତୁ ଆଉ ଟିକେ ଆପଣ ସକାଳେ ଚାଲିବା ପାଇଁ କିମ୍ବା ଆପଣଙ୍କର ସାଧାରଣ ଯୋଗ ବ୍ୟାୟାମ କରୁଛନ୍ତି କି ନାହିଁ।
ତ ସେରା ଟିକେ ସାର୍ ମୋର ବର୍ତ୍ତମାନ ଅଭାବ ରହିଯାଇଛି ଆଉ। ଏଥିପତି ମଧ୍ୟ ମୁଁ ଧ୍ୟାନ ଦେବାକୁ ବର୍ତ୍ତାମାନ ରେ ଚାହିଁବି। କାରଣ ପରବର୍ତ୍ତୀ ସମୟରେ ସ ଦେଖାଦେଲେ ଆଉ ସେଟା ଠିକ୍ ହେଇପାରିବ ନାହିଁ। ତ ମୁଁ ଭାବୁଛି ଏବେ ହିଁ ସେ ଜିନିଷ ଆରମ୍ଭ କରିଦବା ଆଉ।
ଯୋଗ ବ୍ୟାୟାମ ସ୍ୱସ୍ଥ ସବଳତା ପାଇଁ ଆପଣଙ୍କର ମାନସିକ ସି ସ୍ଥିତି ସନ୍ତୁଳିତ ହେବା ପାଇଁ ଆପଣଙ୍କୁ ବହୁତ ଆବଶ୍ୟକ। ତ ଆପଣ ସେସବୁ ପ୍ରତି ଟିକେ ଗୁରୁତ୍ଵ ଦିଅନ୍ତୁ। କାରଣ ଆପଣଙ୍କର ମାନସିକ ସ୍ଥିତି ଏ ସଠି୍କ ରହିପାରିବ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସଠିକ ରହିପାରିବ ନିରୋଗ୍ୟ ହେଇ ରହିପାରିବେ। ତେଣୁକରି ଆପଣ ଟିକେ ସକାଳେ ଉଠି ଯୋଗ ବ୍ୟାୟାମ ସୂର୍ଯ୍ୟ ପ୍ରାଣାୟାମ ଏଗୁଟା ସବୁ ଟିକେ କରନ୍ତୁ, ସୂର୍ଯ୍ୟ ନମସ୍କାର।
ଆଚ୍ଛା ଆଛା, ତାହେଲେ ଆପଣ କଣ କଣ ସାର୍ ଯୋଗ ବିଷୟରେ ଜାଣି ଚନ୍ତି ଟିକେ ତାର କହିପାରିବେ କି ଆମର
ଚାବା
କୁହନ୍ତି ଯେ ଆମର ଆମର ପୁରୁଣା ଆମର ଆଦିମ କାଳରୁ ମଧ୍ୟ ମାନେ ଆ ବହୁତ ପୁରୁଣା କାଳ ଯୋଗର ଉଲ୍ଲେଖ ମଧ୍ୟ କରାଯାଇଛି ଯେମତି ଆମର ସ୍ମୁତି ପତଞ୍ଜଳି ବୋଲି ଆମର ଜଣେ ଋଷି ଥିଲେ ତାଙ୍କେ ତ ଯୋଗ ଶାସ୍ତ୍ରର ଜନକନ୍ତି କୁହାଯାଏ। ଏ ସେଥିରେ ବିଭିନ୍ନ ପ୍ରକାର ଯୋଗ ଯୋଗ ସିଦ୍ଧିନିଧି ଏଗୁଡା ସବୁ ଲେଖିଥିଲେ ସବୁ। କରିଥିଲେ ଆପଣ ଜାଣିଛନ୍ତି ସେ ବିଷୟରେ ଯଦି ତାହେଲେ ମତେ ଟିକେ କହିଥିଲେ ଭଲ ହୁଅନ୍ତା।
ପତଞ୍ଜଳି ହଁ ପତଞ୍ଜଳି ତ ଅଷ୍ଟାଧ୍ୟାୟଧ ହଉ ହ ଯ ଅଷ୍ଟା ଅଧ୍ୟ
ଅଷ୍ଟା ଅଧ୍ୟାୟ ହଁ ସାର୍ ଅଷ୍ଟା ଅଧ୍ୟାୟ ମାନେ ସାର୍ ଆମର ସେଇ ଯୋଉ ଆସିଲା। ଯୋଉ ପତଞ୍ଜଳିର ଯୋଗ ଟାକୁ ସେ କଣେ ଆଠ ଭାଗରେ ବାହାର କରିଥିଲେ ସେଥିରୁ।
ଆଚ୍ଛା ଆଚ୍ଛା।
ସେବେ ସେବେଠୁ ତାଙ୍କୁ କୁହାଗଲା ହେଲା ତାଙ୍କ ପତଞ୍ଜଜଳିଙ୍କର ଅଷ୍ଟାଧାୟ ବୋଲି କୁହାହେଲା ସେଠି।
ହ ନାଇଁ ମୁଁ ଯୋଗ ବ୍ୟାୟାମ ତ ସେମିତି ବିଶେଷ ଜାଣେ ନାହିଁ। କିନ୍ତୁ ନିତିଦିନ ନକଲେ ମଧ୍ୟ ସମୟ ସମୟରେ ମୁଁ ଏହାକୁ କରେ। କିନ୍ତୁ ଏଇ ବ୍ୟବସ୍ଥା ମୁଁ ଆଜିଠାରୁ ମାନେ ଟିକେ ଆପଣଙ୍କୁ ବି କହିବା ସହିତ ମୁଁ ନିଜେ ମଧ୍ୟ କରିବି। ମୁଁ ଯେତେବେଳେ ପାଠ ପଢୁଥିଲି ଆପଣ ଏ ମାନେ ଯୋଉ ଉଚ୍ଚ ଶିକ୍ଷା ଲାଭ କରୁଥିଲି। ଭୁବନେଶ୍ୱରରେ ସେତେବେଳେ ଜଣେ ବିବେକାନନ୍ଦର ଆମର ଜଣେ ସାଙ୍ଗ ଆସୁଥିଲେ। ବିବେକାନନ୍ଦଙ୍କର ଯୋଉ ଯୋଗ ବ୍ୟାମ ତାଙ୍କର କେନ୍ଦ୍ରରୁ। ସିଏ ଆମକୁ ସୂର୍ଯ୍ୟ ନମସ୍କାର ଶିଖାନ୍ତି। ଆଉ ବହୁତ ସମୟ ଧରି ସକାଳ ନଅଟା ପର୍ଯ୍ୟନ୍ତ ସିଏ ଆମକୁ ସୂର୍ଯ୍ୟ ନମସ୍କାର କରାନ୍ତି। ଆଉ ସେଥିରେ ଆମଙ୍କର ଅଭ୍ୟାସ ହେଇଯାଇଥିଲା। ଆଉ ସେଥିରେ ବହୁତ ଫୁର୍ତ୍ତି ଲାଗୁଥିଲା। ଭଲ ଲାଗେ ମଧ୍ୟ। ଆଉ ମୁଁ
ହଁ ସାର୍ ସମସ୍ତେ କୁହନ୍ତି ଯେ ସାର୍ ବିଭିନ୍ନ ପ୍ରକାର ଆପଣଙ୍କର ଯୋଗ ମାନେ ବିଭିନ୍ନ ପ୍ରକାର ଶାରୀରିକ ଅ ଶାରୀରିକ ଶାରୀରିକ ବଳ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା ଅଛି। କିନ୍ତୁ ମୁଁ ଶୁଣିଥିଲି ସାର୍ ଜଣଙ୍କ ପାଖଠୁ ଜଣେ ଭଲ ଲୋକଙ୍କ ପାଖଟାରୁ ସେ କହିଥିଲେ ଯେ ତମେ ଏତେ ପରିଶ୍ରମ କିଛି କରିବା ଆବଶ୍ୟକ ନା କଥା ନାହିଁ। ନା ଦୌଡିବା ଦରକାର। ନା ଏଇ ଜିନଷରେ ବର ବଡ ବଡ ଓଜୁନିଆ ଜିନିଷ ଆପଣ ଟେକିବା ଦରକାର। କିଛି ଦରକାର ନାହିଁ। ଆପଣ ଖାଲି ଯ-ଯ-ଯଦି ଦିନକୁ ଆ ମାନେ ଦିନଟାରେ ଯୋଉ ଆମର ସ ସକାଳରେ ଶହେଟା ଯଦି ଆପଣ ଯଦି ସର୍ଯ୍ୟ ନମସ୍କାର କରିପାରୁଛନ୍ତି ତାହେଲେ ଆପଣ ଆପଣଙ୍କର କୌଣସି ପ୍ରକାର କଣ ଯେ କୌଣସି ପ୍ରକାର ବି ଆପଣଙ୍କ ଅସୁବିଧା ଜୀବନରେ କେବେ ହବନି ବୋଲି କହିଥିଲେ।
ନିଶ୍ଚିତ ସୂର୍ଯ୍ୟ ନମସ୍କାର ଗୋଟେ ଏପରି ବ୍ୟବସ୍ଥା ମାନେ ଆପଣଙ୍କର ସମ୍ପୂର୍ଣ୍ଣ ଶରୀର ଅ ସେଥିରେ ଯୋଗ ଅବ ମାନେ ଯୋଗ ଅଭ୍ୟାସ ହେଇପାରିବ ସମ୍ପୂର୍ଣ୍ଣ ଶରୀରର। ଆପଣଙ୍କୁ ନିରୋଗ ରଖିବ ସତେଜ ରଖିବ। ସମସ୍ତ ଦିନ ତ ଚର୍ଯ୍ୟା ଆପଣଙ୍କର ସୁନ୍ଦର ଭାବରେ ହେଇପାରିବ। ମୁଁ ମଧ୍ୟ ଏଇ କିଛି ଦିନ ହବ ଏଇ ବି ଏଥିରେ ବିରାମ ଦଉଛି। ନଚେତ ମୁଁ ଏଥିପ୍ରତି ଟିକେ ଭାରି ଯତ୍ନଶୀଳ। ଆଉ ଏହାକୁ କରେ ମଧ୍ୟ। ଆଉ ଆ
ହଁ ସାର ତାହେଲେ ସେଇ ପ୍ରକାର ଆଉ ଦେଖିବା। ଆଉ ସାର୍ ଅନ୍ୟ କୌଣସି ସେଇଭଳିଆ ଯୋଗ ଏଥିରେ ଜାଣିଛନ୍ତି ଆପଣ।
ଯୋଗ ବ୍ୟାୟାମ ମୁଁ ଏଇ ସକାଳେ ଅଲମ ବିଲମ ଟିକେ ନିଶ୍ଵାସ ପ୍ରଶ୍ଵାସ ଡାହାଣ ନା ନାକରେ ନବା ଆଉ ବାମ ନାକରେ ଛାଡ଼ିବା। ବାମ ନାକରେ ନେଇ ନିଃଶ୍ଵାସକୁ ଡାହାଣ ନାକରେ ଛାଡିବା। ଆଉ ଏଇ ସକାଳେ ଟିକେ ଅ ଯୋଉ ଆମର ଦଣ୍ଡ ବୈଠକ କରିବା। ଏଇମ ଏଇ ସବୁ ଜିନିଷ ଟିକେ କରେ ଆଉ ଆପଣ ବି ସେଇୟା ଟିକେ କରନ୍ତୁ। ଆଉ ଟିକେ ସ୍ଵାସ୍ଥ୍ୟ ଯଦି ଆପଣ ଟିକେ ସମ୍ଭାଳିବେନି। ଆଉ ଆପଣଙ୍କୁ ଫୁର୍ତ୍ତି ଲାଗିବନି। ପେଟ ବାହାରିଲେ ଆଉ ଆପଣଙ୍କୁ ସବୁ ମାନ୍ଦା ମାନ୍ଦା ଲାଗି ଆଉ ସେଥିପାଇଁ ଆଉ ସବୁବେଳେ ସବୁବେଳେ ଗୁରୁତ୍ବ ଦେବେ ଖାଦ୍ୟ ଉପରେ। ସ-ସନ୍ତୁଳିତ ଆହାର ନବା। ଆଉ ସନ୍ତୁଳିତ ଜୀବନଚର୍ଯ୍ୟା କରିବା ଏଇ ଦୁଇଟି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଅର
ହଁ ସାର୍ ତାହେଲେ ସୂର୍ଯ୍ୟ ନମସ୍କାର ଭିତରେ ସାର୍ ଅନ୍ୟ କ ଯେକୌଣସି ଯଦି ଆମର ଯୋଗ ସୁଧିବିଧି ଗୁଡ଼ାକ ସେଗୁଡା ସାର ଆମ
ସାର ଆମକୁ କହିବେ ଭାବୁଛି।
ଆଉ ଯେମିତି ଆମ ତାରା ଆସନ କହୁଛନ୍ତି ଆଉ। ଆମର ବିଭିନ୍ନ ପ୍ରକାର ଆସନ ଗୁଡାକ ଅଛି। ସେ ଆସନ ଗୁଡାକ ସାର୍ କରିଲେ ମୋତେ ଲାଗୁଛି ପୁରା ସ୍ୱାସ୍ଥ୍ୟ ଠିକ ରହିବ ମାନସିକ କି ମତେ ଟିକେ ସନ୍ତୁଳିତ ହବ ବୋଲି ଭାବୁଛି। କାରଣ ସାର୍ ଟିକେ ମାନସିକ ସ୍ଥିତି ମୋର ବର୍ତ୍ତମାନ ବିଚଳିତ ହେଇ ଅଛି ତ ଟିକେ। ତେଣୁ ଏହାକୁ କିପରି ସେ ବାନ୍ଧି ରଖିବି ସେଇଟା ମୁଁ ଭାବୁଛି ଖାଲି।
ହଁ ସେଥିପ୍ରତି ଗୁରୁତ୍ବ ଦିଅନ୍ତୁ ଆଉ ବି-ବିଚଳିତ ହୁଅନ୍ତୁ ନାହିଁ। ଆଉ ଆପଣ ଟିକେ ଆଧ୍ୟାତ୍ମିକ ଦିଗକୁ ଟିକେ ବେଶୀ ଗୁରୁତ୍ଵ ଦିଅନ୍ତୁ କୌଣସି। ଏ ସ୍ଥାନ ଭ୍ରମଣ କରନ୍ତୁ ଆପଣ ଟିକେ ଏବେ ରଥଯାତ୍ରା ସମୟ ଜଗନ୍ନା ନାଥଙ୍କ ପାଖକୁ ଟିକେ ଯାଆନ୍ତୁ ଦର୍ଶନ କରନ୍ତୁ। ଆପଣ ବୃନ୍ଦାବନ ଯାଇଥିଲେ ମୁଁ ଶୁଣିଥିଲି ଆପଣ ବୃନ୍ଦାବନରୁ ଆସିବା ପରେ ଟିକେ ଜଗନ୍ନାଥଙ୍କୁ ଦର୍ଶନ କରିଦିଅନ୍ତୁ ଭଲ ହବ ଆଉ ଆପଣଙ୍କର ମାନସିକ ସ୍ଥିତି ମଧ୍ୟ ସନ୍ତୁଳିତ ରହିବ।
ହଁ ସାର୍ ତାହେଲେ ମୁଁ ସେଇ ପ୍ରକାର ମୁଁ କରିବି। ପରବର୍ତ୍ତୀ ସମୟରେ ସାର ଦେଖିବି ଆ ମନ୍ଦିର। ଏଇ ଆମର କୌଣସି ଧାର୍ମିୟ ସ୍ଥାନ ବି ଯାତ୍ରା କରିବି ଆଉ ଦେଖିବି ମନ ଟିକେ ଶାନ୍ତି ହଉଛି ନା ନାଇ ତାକୁ ଦେଖିକିରି ଯୋଜନା କ ଟିକେ ସ କାରଣ ମନ ଖୋସାର ବାନ୍ଧିବା ଟା ଭାରି କଷ୍ଟ ମନ ଏତେ ବିଚଳିତ ହଉଛି। ଗୋଟେ ଖେ କ୍ଷଣ କରେ ସିଏ ଲକ୍ଷେ ଲକ୍ଷେ ର କଥା ଅଧିକ କ-କଥା ଭାବି ଦଉଛି।
ମନଚଞ୍ଚଳ ଏକ ଧାବମାନ ଭଡ଼ା। ହଁ ମତ ଘଡା ତାକୁ ବାନ୍ଧି ରଖିବା ଏତେ ସହଜ ନୁହେଁ ସାର୍। ତେଣୁକରି ଆମେ ସାଧାରଣ ମଣୁଷ ମନୁଷ୍ୟ। ଆମେ କାହିଁ ଦେବତା ମାନେ ମନ ପାଖରେ ହାର ମାନିଛନ୍ତି ଆମେ ତ ସାଧାରଣ ମନୁଷ୍ୟ। ତେଣୁ ଆପଣ ଟିକେ ଈଶ୍ବର ବିଶ୍ଵାସୀ ହୁଅନ୍ତୁ ଆଉ। ଉଁ ବାପା ମାଙ୍କ ପାଖରେ ଟିକେ ଅଧିକ ସମୟ କାଟନ୍ତୁ ଯୋଉ ଦ୍ଵାରା କି ଆପଣଙ୍କର ମନ ପ୍ରଫୁଲ୍ଲି ତ ରହିବ ସାଙ୍ଗସାଥିଙ୍କ ସହ ଟିକେ ଅଧିକ ସମୟ କାଟନ୍ତୁ। ଆଉ ସବୁ କିିଛି ଠିକ୍ ରହିବ ସାର୍।
ଦେଖିବା ସାର୍ ଭଗବାନ କଣ କରୁଛନ୍ତି ଆଉଁ। ଭାବୁଛି ତ ଭଗବାନ ଯାହା କରିବେ ଭଲ କରିବେ ଆଉ ଭଲ ଆଉ ନିଜକୁ ଭାବି ସେ ଯିବାକୁ ପଡିବ। ଯାହା ହବ ହବ ହଉ ଲାଇଫରେ ଆଉ କଣ କରିଆ ସାର୍ ଜୀବନରେ।
ସବୁ କରିପାରିବେ ଆପଣ। ବ୍ୟସ୍ତ ହୁଅନ୍ତୁନି ଆପଣ କର୍ମମୟ ଜୀବନକୁ ଅଧିକ ଗୁରୁ ତ୍ବ ଦିଅନ୍ତୁ ଆଉ ପରିଶ୍ରମ କରନ୍ତୁ। ସଫଳ ନିଶ୍ଚିତ ପାଇବେ ଅଟକି ଗଲେ କିଛି ହେଇଯାଏନି। ଗୋଟେ ଜାଗାରେ ଅଟକି ଗଲେ ଆପଣ ଅନେକ ଜିନିଷ ଛାଡି ଦେଇଯିବେ। ତେଣୁକରି ଆପଣ ଅନେକ ଜିନିଷ ପାଇବାକୁ ଯାଆନ୍ତୁ ଗୋଟେ ଜିନିଷ ଛାଡ଼ିକରି ବୁଝୁଛନ୍ତି।
ହଁ ସାର୍ ଆପଣ ବଢିଆ କଥା ଟିକେ କହିଲେ। କିଛି ଦିନ ଛାଡ଼ିବା ପାଇଁ ଛାଡ଼ିଲେ ହିଁ କିଛି ଦିନ ଯ ମିଳିବ। କିନ୍ତୁ ସେ ଛାଡିବା ଜିନିଷଟାକୁ ଏତେ କଷ୍ଟ ଦିଏ ସେଇଟା ମୁଁ ଜାଣିନଥିଲି ସାର୍।
ଶୁଣନ୍ତୁ ଆପଣ ଗୋଟେ ଛାଡ଼ିଲେ ଆପଣଙ୍କୁ ଅନେକ ମିଳିବ। ଆଉ ଆପଣ ଅନେକ କ ଛଡିକି ଯଦି ଗୋଟେକୁ ଧକି ବସ ରହିବେ ତାହେଲେ ହତ ଆପଣଙ୍କ ଜୀବନ ଅଟକି ଯିବ ଶୁଣନ୍ତୁ ଗୋଟେ ସୁନ୍ଦର କଥା ଟେ ଭଲ କଥା
ଆଜ୍ଞା ସାର୍ ଆଉ ସାର୍ ଆପଣଙ୍କ ସାର୍ ମୁଁହୁି ଆପଣଙ୍କ ସାର୍ ଟିକେ ଯୋଗାଯୋଗ କରୁଛି ଆପଙ୍କ ସହିତ ମୁଁ। କଣ କଥାବାର୍ତ୍ତା ହେବା ସାର୍ ଟିକେ ଆଜ୍ଞା ସାର୍।